ହଁ କଣ କରୁଚୁ?
ଏଇ ଖାଉ
ଓହୋ କଣ?
ମୁଁ ଖାଉଥିଲି ମିକ୍ସଚର ଖାଉଥିଲି ଆଉ କଣ ଖାଇବି।
ଓହୋ ସବୁବେଳେ ମିକ୍ସର ଖାଉଚୁ ଦେହ ଖରାପ ହବନି?
ଦେହ ତ ଖରାପ ହେଇକି ରହୁଛି ଆଉ କେତେ ହବ।
ଅ ଆଉ କଣ କ
ଆଉ ତୁ କଣ ଖାଇଥିଲୁ?
ଏଇ ପିଠା ଖାଇକି ଜଷ୍ଟ ଆସୁଛି।
ଏବେ?
ହଁ ଏଇ ଅଳ୍ପ ହେଲା ଜଷ୍ଟ ଖାଇକି ଆଉଛି।
ଓହୋ।
ଆଉ କଣ ଦେହ ପା ନାଇଁ ଖାଲି ପିଠା।
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଆଉ।
ଓହୋ ସମତ ଦେହ ସମତଙ୍କ ଦେହ ଭଲ ଅଛି?
ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ଆଉ ସମସ୍ତେ ଖାଇସାରିଲେଣି ନା ଖାଇନାହାନ୍ତି?
ନାଇଁ ଏଇନା କଣ ଖାଇବେ କି ମୁଁ ଖାଲି ଟିକେ ଏନ୍ତି ପିଠା ଉ କର-କର ଥିଲା ଲାନା ବୋଲି ଖାଇଦେଲେ ନା।
ଓହୋ ନାନା ଖାଇଛନ୍ତି ନା ଖାଇନାହାନ୍ତି?
ହଁ ନାନା ଖାଇଲା। ଆଉ ବଡ଼ବୋଉଙ୍କ ଝିଅ ଦିଜଣଙ୍କ ଖାଇଲେ ଆଉ
ଓହୋ
ଆଉ ଦେହ ପା କେମିତି ଅଛି?
ହଁ ଭଲ ସେମତି ଅଛି ତ
ଆଉ ମଉସା ମାଉସି
ହଁ ତାଙ୍କ ଦେହ ଭଲ ଅଛି।
ହୁଁ
ମାମା ତା ଦେହ ଟା କଣ ତା ଅଣ୍ଟା ଟା କଣ ବଥା ହଉଥିଲା କମିଗଲାଣି
ଓହୋ କଣ ଥଣ୍ଡା କୁ ନା କଣ?
ହଁ ଥଣ୍ଡାକୁ କାମ ଅଧିକ ହେଇଯାଉନି କି ଖରାକୁ
ଓହୋ
ଏଠି ଯୋଗୁଁ ଆଉ
ଓ ହୋ
ଆଉ କଣ ଖବର?
ହଁ ସବୁ ସେମିତି ଭଲ ଆଉ ଆଉ ତୁ ଆଉ କାହା ସହିତ କଥା ହେଇଛୁ ନା ନାଇଁ
ହଁ କଥା ତ ହେଇଥିଲି।
ହୁଁ କଣ କହୁଥିଲେ।
କହୁଥିଲେ କଣ ରଜକୁ ସବୁ ଏକାଠି ହେବେ ବୋଲି, ତୁ ଆସିଛୁ ନା ନାଇଁ ରଜକୁ?
ହଉ ଦେଖିବା।
ସେପଟ କଣ କେମିତି ରଜ ହଉଛି?
ହଁ ସେମିତି କଣ କିଛି ଜାଣିନି ତ ମୁଁ। କଣ କହୁଥିଲି କହିଲୁ, କଣ କହୁଥିଲେ କି ମୋ କଥା?
କଣ?
ମୋ କଥା କଣ କହୁଥିଲେ କି?
ହଁ ପଚାରୁଥିଲେ, ଆଉ ତତେ ତ ତୋତେ କଲ କଲି ଯେ ତୁ ତ ଉଠେଇଲୁନି କଣ ବୋଧ କାମ କରୁଥିଲୁ ବୋଧେ।
ହଁ ଏ ଟିକେ କାମ ଥିଲା ଯେ ଆଉ ଉଠେଇ ପାରିଲିନି ଆଉ।
ହୁଁ ସେୟା ତତେ କଲ୍ କରିଥିଲି ଉଠେଇଲୁନି ଆଉ।
ନାଇଁ ମୁଁ ସେମାନଙ୍କୁ କଲ୍ କରୁନି ତ ସେମାନେ କଣ କହୁଛନ୍ତି କି?
ନାଇଁ ନାଇଁ।
କଣ କହୁଥିବେ ନା ମିଛ କଥା କହୁଛୁ।
ନାଇଁରେ କଁ ପାଇଁ କିଏ କଣ କହିବ। ମୁଁ ତ କାଲିନା ପରଦିନ କଥା ହେଇଥିଲି। ଆମେ ସବୁ ସାଙ୍ଗମାନେ କଥା ହଉଥିଲୁ। ହଁ ତାପରେ ତତେ ହଁ ତୁ ଥିଲୁ ବା ତତେ ଫାଷ୍ଟ କଲ କଲି ତୁ ଆସିଲୁନି। ଯୋଉ କଣ ଉଠେଇଲୁନି ତା ଦି ତିନି ଦଶ ପନ୍ଦର ମିନିଟ୍। ପରେ କଲ୍ କଲି ଯେ ଆଉ ଉଠେଇଲୁ।
ଓହୋ ହଁ ପରିଦିନ ତ ମୁଁ ବି ଥିଲି। ହଁ ପରିଦିନ ତ ଯେମିତା କଥାଅରା କହିଲେ ଶୁଣିଥିବୁ।
ହୁଁ ପା। ଯୋଉ କଣ ଭୋଜିଟେ କଲେ କେମିତି ହୁଅନ୍ତା କହିଲୁ।
ଭୋଜି ହଁ ଭାବୁଥିଲି କରିବା ବୋଲି ଦେଖିବା କଣ ହଉଛି ସମସ୍ତେ ରାଜି ହେଲେ ସିନା।
ଆଉ କିଏ ରାଜି ହବ କି ସମସ୍ତେ ତ ରାଜି ଅଛନ୍ତି। ଆମେ ତ କଥା ହଉଥିଲେ ଏଇଦିନ ସମସ୍ତେ ରାଜି ଅଛନ୍ତି।
ହଁ ଦେଖିଆ ଆଉ ଥରେ ବୁଝୁ।
ହୁଁ।
ରଜ ଆଡ଼କୁ ନହେଲେ କରିଦବା ଆଉ।
ହଁ ଯୋଉ ଫାଷ୍ଟ ରଜଟା କଣ ବାର ପଡୁନି କି?
ଫାଷ୍ଟ ରଜରେ ଆଇଁଷ ଖାଇବା।
ଫାଷ୍ଟ ରଜରେ ଆଇଁଷ ଖାଇଲେ କଣ ଅଛି?
ଓହୋ ହଁ ତମେ ତ ଆଇଁଷ ଖାଉଛ।
ହଁ ତ ତୁ ବା ଖାଉନୁ।
ନା।
ଆ ଘରେ ଖାଉଛନ୍ତି ନା ଖାଉନାହାନ୍ତି।
ଘରେ ବୋଉ ନାନା ଖାଉନାହାନ୍ତି ବାପା ଖାଉଛନ୍ତି ଆଉ।
ଆଉ ବାବାଙ୍କ ପାଇଁ ଏକା ହଉଛି।
ହୁଁ ସେ ଖାଉଛନ୍ତି ଏକୁଟିଆ ଆଉ।
ଓ ହୋ। କଣ କେତେବେଳେ ଆଣିକି ଖାଉଛନ୍ତି ଘରକୁ ନା ନା ହୋଟେଲରୁ ଆଣୁଛନ୍ତି ଭାରି।
ନାଇଁ ମୁଁ କରୁଛନ୍ତି ସେ ତାଙ୍କର ନିଜେ କରୁଛନ୍ତି।
ଚିଫ୍ଟା ହେଲେ ଖାଉଛନ୍ତି କରିକି।
ହଁ ଯୋଉ ବା ବି ଅଛନ୍ତି ସିଏ ବି ଖାଉଛନ୍ତି।
ଓହୋ।
ସେ ଦି ଜଣଙ୍କୁ ତ ଆଉ କେହି କାହିଁ ଘରେ ଆଉ କେହି ଖାଉନାହାନ୍ତି।
ଆଉ ତୋ ନାନା ହେକା ବଡ ନାନା ହେକା କେହି ଖାଉନାହାନ୍ତି।
ନାଇଁ ଯୋଉ ଯିଏ ସଭା ବଡ ସିଏ ଖାଉଛି ଖାଲି ନହେଲେ ଆଉ କେହି ନୁହଁ।
ସଭା ବଡ ସିଏ ଖାଉନଥିଲେ ବା।
ନାଇଁ ସିଏ ତ ହଉଛି। ସେମୁ ମଝିଆ ବଡଉଁଙ୍କ ବଡ ଝିଅ ସେ ହୋଉଚି ବଡାପାଙ୍କ ବଡ ଝିଅ
ହଁ ସେ ଖାଉଚନ୍ତି ନା ଖାଉନାହାନ୍ତି।
ହଁ ସିଏ ଖାଉଚି।
ଆଉ ମଝିଆ ଝିଅ।
ଉ ସିଏ ତୁ କାହା କଥା କୋହୁଚୁ କହିଲୁ।
ଯୋଉ ତ ମଝିଆ ବଡବୋଉଙ୍କ ଝିଅ ପା।
ନାଇଁ ନାଇଁ ମୁଁ ବଡ ଯେ ତା ତାଙ୍କ କଥା କଉଚି ବଡ ବଡ ହୋଉଚି ତାଙ୍କ କଥା କୋହୁଚି।
ଓହୋ ଯିଏ ଡକ୍ଟର ଥିଲେ ତ
ଡକ୍ଟର ନା ନା।
ଆଉ।
ଆରେ ତୁ ଚିହ୍ନିନୁ ଆଙ୍କୁ ମୋ ବଡ଼ା ପା ଚିହ୍ନିନୁ।
ଓ ହଁ ହଁ ହଁ।
ସିଏ ତାଙ୍କ ଅ ଅ ତାଙ୍କ ବଡ଼ଝିଅ ଖାଉଚି ତାଙ୍କ ପୁଅ ବି ଖାଉଚି ତାଙ୍କର ଖାଉଚନ୍ତି ସମସ୍ତେ।
ଆଉ ଯିଏ ଡକ୍ଟର ଥିଲେ ତାଙ୍କର କେହି ଖାଉନାହାନ୍ତି।
ନାଇଁ।
ଓହୋ।
ତ ଆଟେ କଣ ଟିକେ ସାଉଣ୍ଡ ହୋଉଚି।
ହଁ ସେପଟେ ଟ୍ରେନ ଟା ଯାଉଚି ତ ସେଟା ସାଉଣ୍ଡ ହୋଉଚି।
ଓହୋ। ଆଉ କଣ କହ ହଁ ସେମିତି ଆଉ।
ଆଉ ଏବେ କଣ କେମିତି ଖବର କଣ ସେପଟେ ଚାଲିଚି।
ଖବର କଣ ଆଉ ଗାଁ ରେ ସବୁ ସେମିତି ଚାଲିଚି ଆଉ ଯେମତି ସବୁଦିନ ଯେମତି ଆଜିିବି ସେମତି।
ଓହୋ। ସବୁ ଦେହ ପା ତାହେଲେ ଭଲ ଅଛି ଆଁ।
ହଁ ସେମିତି ଆଉ।
କେ
ଯୋଉ ଗାଁ ରେ କହୁନଥିଲେ କି ଏ କରିବୁ ବୋଲି ହଅ ଏଇ ଆମ ଘର ପାଖରେ ଦେଖୁନୁ ଇଏ ଅଛନ୍ତି ତାଙ୍କ କଉନଥିଲେ କି ମଦ ଇଏ କରିବେ ବୋଲି।
କଣ।
ଯୋଉ ମୋ କଣନି ଆମ ଘର ପାଖରେ ଯିଏ ଅଛନ୍ତି ତାଙ୍କୁ କୋଉନଥିଲେ କି ମଦ ବନ୍ଦ କରିବେ ବୋଲି।
ହୁଁ।
କିଛି ଦିନି ବନ୍ଦ କଲେ ପୁଣି ଏବେ ପୁଣି ଚଲେଇଚନ୍ତି।
ଓ ମ ହଁ ମଦ ତ ଚାଲିଚି। ହଁ ସେପଟେ ବି ବୋହୁତ ତମର ମୁଁ ଶୁଣିବାରେ ସେପଟେ ବୋହୁତ ମଦ ବିକ୍ରି ହୋଉଚି।
କହନି କେତେ ଲୋକ ଖାଲି ମଲେଣି ଏଇଥିପାଇଁ।
ପୋଲିସ କିଛି କୋହୁନାହାନ୍ତି।
କଣ କହିବେ ପଇସା ସବୁ ଖେଳ।
ଓ ହୋ। ଆଉ ତମେ ସବୁ ଯାଇଁକି କମ୍ପ୍ଲେନ ନହେଲେ ଦୋଉନ।
ଦେଲେ କଣ ହବ।
କମ୍ପ୍ଲେନ ଦେଲେ କାଳେ କିଛି ଟା ଇଏ ହୁଅନ୍ତା।
କିଛି ହବନି ଏଇଠି ବାହାରେ ଲୋକ ଯୋଉ ହ ଦେହୋରୀ ସାହି ଯୋଉ ସ୍ତ୍ରୀ ଲୋକରା ଆସିଥିଲେ
ହୁଁ।
ସିଏ-ଏ ପୁରା ମାନେ କଣ କହିଲୁ, ଯୋଉ ଦିନ ମୁଁ ଗଲି ହଷ୍ଟେଲ ଆସିଥିଲି, ଯୋଉ ଗଲି ହଷ୍ଟେଲ ସେଇଦିନ ସଖାଳୁ ପୁରା ମାନେ ଏମିତି ପୁରା ଏତେ ଜୋରରେ ଝଗଡା କଲେ ଯେ ତା'ପରେ ମିଡ଼ିଆ ବାଲା ବି ଆଇଥିଲେ।
ଓହୋ!
ଏମିତି ସବୁ ଝଗଡା ଫଗଡା ଲାଗିଥିଲେ, କିନ୍ତୁ ତଥାପି କଣ ହବ, ତାଙ୍କର ପୁଣି ଚାଲିଛି।
ଆଉ, ସେମାନେ ଆଉ କେହି କିଛି କହୁନାହାଁନ୍ତି ତ?
ସିଏ ଜାଣିଥିଲେ ସିନା କହିବେ?
ମାନେ ସେମାନେ ଜାଣି ପାରୁନାହାଁନ୍ତି, ଏଠି ମଦ ବିକ୍ରି ହଉଛି ଆଁ!
ନାଇଁ, ସେ ଲୁଚେଇ କି କରୁସନ୍ତି।
ମିଡିଆ ବାଲା ଆସିଥିଲେ ଫୁଣି ଭିଡିଓ ଫିଡିଓ ତ ଛଡା ହେଇଥିବ।
ହଁ।
ପୋଲିସ ତ ଆସିଥିବେ।
ହଁ, ସେମାନେ ଆସିଲେ କିଛି କାମ ନାହିଁ।
ହୁଁ, ସେପଟ ବି ପୋଲିସି ସେଇଆ।
ହୁଁ, ପା କଣ କରିବୁ ଆଉ କହିଲୁ?
ବାହାରୁ ନହେଲେ ପୋଲିସ ଡାକିଲନି!
ଦେଖିଆ, ଏଥର କଣ ହଉଛି? ନହେଲେ ସେୟା କରାହେବ ଆଉ।
ମାନେ, ଏତେ କହିଲା ପରେ ମାନୁନାହାଁନ୍ତି ନୁହଁ!
ସେୟାଆ ପା ମାଡ଼ ବି ଖାଇଛନ୍ତି।
ମାନେ ପାପ କରୁଛ ନା ନାଇଁ, ତମେ ଲୋକମାନଙ୍କୁ ଖରାପ ବାଟରେ ଇଏ କରୁଛ।
ସେୟାପା ମଣିଷ ହଇରାଣ ହଉଛି।
ଯାହା ଘରେ ପାଟିତୁଣ୍ଡ ନଥିବ, ସେଇରା ପିକି ଆସିଲେ ପାଟିତୁଣ୍ଡ।
ସେଇଆପା।
କିଏ ତ ମାନେ କିଏ କାହା ସ୍ତ୍ରୀ, କାହା ଝିଅ, ଦୌଡି ଦେଇଦେଲେଣି ତ, କିଏ କୁଆଡେ ପଳେଇଲେଣି ଏଁତି ସବୁ।
ଆଉ କଣ କରିବା, ହଉ ଆଉ କଣ କହ?
ତୁ ଏନେ ଗଲେ କଣ, ହଁ ଏଇନା ଗଲେ କଣ କରିବୁ?
କିଛି ନାହିଁ ଯାଉଛି ଟିକେ, ଭଲଲାଗୁନି ଶୋଇପଡିବି ଟିକେ।
କଣ ତୋ ଦେହ ଭଲ ନାଇଁ କି?
ହଁ, ଆଜି ଟିକେ ଥଣ୍ଡା ଲାଗୁଛି ଆଉ।
ଓହୋ! ହଉ ତାହେଲେ ତୁ ଯା ଶୋଇବୁ ଆ
ହଁ, ଯାଉଛି ଟିକେ ଶୋଇପଡ଼ିବି ନହେଲେ ଆଉ।
ହଉ ହ।
ହ ରଖୁଚି?
ହୁଁ।
ହଁ।